ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ଆଜ୍ଞା କୁହନ୍ତୁ ନମସ୍କାର ଆଜ୍ଞା।
ହଁ ନମସ୍କାର ଆପଣ କଣ ଖାଇସାରିଲେ ଆଜ୍ଞା?
ନା ନା ଖାଇନୁ।
ଆ ଆଉ କେତେଳେ ଖାଇବା ଆଜ୍ଞା?
ଯେହେତୁ ବର୍ଷା ଜୋରରେ ପକଉଛି ସେଥିପାଇଁ ଉଠିବାରେ ବିଳମ୍ବ ହେଲା ସେଥିପାଇଁ ଖାଇନାହୁଁ।
ଆଜ୍ଞା।
ଆପଣ କଣ କରୁଛନ୍ତି ଆଜ୍ଞା?
ଆମରି ଆଜ୍ଞା ମେଘ ହଉଛି ଆମେ କଣ ବସିଛୁ ଆଜ୍ଞା ଆଉ।
ଆଚ୍ଛା କଉଠି ବସିଛନ୍ତି?
ଆ ଗୋଟେ ଖଟରେ ଆ
ଆଚ୍ଛା ଆଚ୍ଛା। ଆଉ ଖାଇସାରିଲେଣି ଆପଣ?
ଆ ଆଜ୍ଞା ଖାଇନୁ ଆଉ।
କଣ କହିଲେ?
ଏ ଖାଇନୁ ଆଉ।
କାହିଁକି ଖାଇ ନାହାନ୍ତି?
ଆ ଘରେ କେହି ନାହାନ୍ତି ଏ କେନି ଖାଇମୁ ଆଉ
ଆଚ୍ଛା ଆଚ୍ଛା ଆପଣ ଘର କୋଉଠି?
ଆମ ଘର ଆଜ୍ଞା କେଉଁଝର।
ଆଚ୍ଛା ତ
ଆପଣଙ୍କର?
ଆମ ଘର ଏଇ ଗଞ୍ଜାମ
ଆଜ୍ଞା।
ଗଞ୍ଜାମ ଜାଣିଛନ୍ତି।
ଆଜ୍ଞା।
ଆଚ୍ଛା ଆଚ୍ଛା। ହଁ ଆମେ ଆପଣ କେଉଁଝରକୁ ଯାଇଥିଲୁ ଏବେ କିଛି ଦିନ ତଳେ
ଆଜ୍ଞା ଆସିଥିବେ ଆଜ୍ଞା କଣ କାମ ଥିଲା କି ଆଜ୍ଞା?
ହଁ ହଁ ବୁଲାବୁଲି କରିବା ପାଇଁ ଯାଇଥିଲୁ। ଭୋଜି ଗୋଟେ ଥିଲା। ଆପଣଙ୍କର ରେମାଲ ଡ୍ୟାମ୍ ବୋଲି ଗୋଟେ ଜାଗା ଅଛି। ଜାଣିଥିବେ ଆଚ୍ଛା। ସେଇଠି ଯାଇଥିଲୁ ଭୋଜି କରିବା ପାଇଁ ଆଉ।
ଆଜ୍ଞା ଆଜ୍ଞା।
ହୁଁ।
ଏଇ ରଜ ଟାଇମ ରେ ଆସିଥିଲେ ଆଜ୍ଞା
ନା ନା ରଜ ପୂର୍ବରୁ ଯାଇଥିଲୁ
ଆଜ୍ଞା
ଯେହେତୁ ରଜ ବେଳେ ଏଠି ଆମର ରଜ ପାଳନ ହଉଥିଲା ସେଥିପାଇଁ ଯାଇପାରି ନଥିଲୁ।
ଆଜ୍ଞା
ଆଉ ଆପଣ କେବେ ଗଞ୍ଜାମ ଆସିଛନ୍ତି ନା ଆସିନାହାନ୍ତି?
ଆଜ୍ଞା ନା ଆ ଯାଇନି ଆଜ୍ଞା
ଆଚ୍ଛା ଆଚ୍ଛା ହଉ ତାହେଲେ ଆପଣ ତ କେବେ ଦେଖିନଥିବେ ଗଞ୍ଜାମ ଆଉ
ଆଜ୍ଞା ଆଉ ଆପଣ କେମି କଣ ସବୁ ଖାଇବା ପାରିବ ନାଁ ଆମର ଏଇ ଜାମୁକଳି
ଆଚ୍ଛା ଆଚ୍ଛା ଆ ସେ ଜାମୁ କୋଳିଟା କୋଉ ଭଳିଆ କୋଳିଟା?
ସେଇଟା କଳା ଟାଇପ ରେ ଆଜ୍ଞା
ଗଛଟା କୋଉ ଭଳିଆ କୋଉଠି ହୁଏ ଏଇଟା?
ଆଜ୍ଞା
କୋଉଠି ହୁଏ ସେଟା
ଆ ଗଛରେ ହୁଏ ଆଜ୍ଞା
ଆଚ୍ଛା ଆଚ୍ଛା ବଡ଼ ଗଛ ନା ଛୋଟ ଗଛ?
ବଡ଼ ଗଛ ଆଜ୍ଞା
ଓ ଆଚ୍ଛା ଆଚ୍ଛା ତା ହେଲେ ଜାମୁକୋଳି ଖାଇବା ବି ଭଲ ଲାଗେ।
ଆଜ୍ଞା
ମିଠା ଲାଗେ ନା ପିତା ଲାଗେ?
ଆଜ୍ଞା ମିଠା ଲାଗେ।
ଆଛା ଆଛା ଆଉ ସବୁ କଣ ମିଳେ?
ଆଉ ପଣସ
ଆଛା ଆଉ
ଆଉ ଖଜୁୁର କୋଳି ଆଉ ବଇଁଚ କୋଳି।
ଓହୋ ତାହେଲେ କୋଳି ଜାତୀୟ ଜିନିଷ ସବୁ ମିଳେ।
ଅ ଇୟା।
ଆଛା ଆଛା। ଓହ ଆପଣ ତାହେଲେ ବାଡିରେ ଲଗେଇ ଦେଇଚ ବୋଧେ ଙ୍କ କରିଆ?
ଆପଣଙ୍କ ଆଡେ କଣ ମିଳେ ଆଜ୍ଞା?
ଆମ ଆଡେ ନେ ଏ ସବୁ ଯେମିତି କିି ଆମର ଆଭକାଡୋ। ଡ୍ରାଗନ ଫ୍ରୁଟ୍ ପିଜୁଳି କାଜୁ।
ଆଜ୍ଞା।
ଅଙ୍ଗୁରୁ ସେଉ ଏଇ ସବୁ ଜାତୀୟ ଏଇ ସବୁ ଜାତୀୟ ଫଳ ମିଳେ। ଆଚ୍ଛା ହଁ ଆମ ବାଡିରେ ବି ଲଗା ହେଇଚି ଯେହେତୁ ମୁଁ କଣ କଣ ଲହେଇଚି କେତେଦିନି ଥାଏ ଆଉ।
ଲାଟିନ୍ ଯାଇକି ପଳି ଆସିଲେ ଖଅନ୍ତି ନା ଯାଇଁ କି ଆଉ ତା ବଡିରେ ଅଣୀକି ଖାଇବୁ ଏଇନା।
ଆଛା ଆଛା, ଲୋକ ତଡନ୍ତିନି ଆପଣଙ୍କୁ?
ନା ତମେ ଙ୍କ ଏଇଆ ରା ଗଛ ଫଳିବ ଫଳ ଟା ସବୁ ଲୁକ ଖାଇବା ଦରକାର ଆବ୍
ଆଛା ଆଛା ଆଉ କଣ କରନ୍ତି ଆପଣ?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
ହାଲୋ ଅଜ୍ଞା ଶୁଣା ଯାଉଚି?
ଅଜ୍ଞା ମୁକଇଲି ଶୁଣା ଯାଉଚି ଅଜ୍ଞା।
ଏ କଣ କରନ୍ତି ଆପଣ?
ଆଜ୍ଞା
ବହିଲି ଆଜ୍ଞା କଣ କରନ୍ତି ଆପଣ?
ଏ ଆଉ ଘରେ ବସିକି ପାଠ ଷାଠ ପଢୁ ଆଜ୍ଞା ଆଉ।
ଆଚ୍ଛା। ଆପ୍ ଆଚ୍ଛା ଆପଣ କୋଉ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି? କୋଉ କ୍ଲାସ୍ ପର୍ଯ୍ୟନ୍ତ ଆପଣ ପଢିଚନ୍ତି?
ଏ ଦଶମ।
ଆଚ୍ଛା ଆଚ୍ଛା ହୁଁ। ଆଉ ତାହେଲେ ପଢାପଢି ସିରଲା ପରେ କଣ କରିବେ ଭାବିଚନ୍ତି?
ପରା ଫଳ ସଇଲେ ପକେଇବା। ଆଇ ଟିଆଇ ବୋଧେ ଆଜ୍ଞା।
ଆଇ ଟି ଆଇ କରିବେ।
ଆଜ୍ଞା। ଆଉ ଗୋଟେ ଟାଟା ନାମକ କମ୍ପାନୀ ଗୋଟେ ଅଛି। ଆଜ୍ଞା? କାଲି ଗୋଟେ ଅଛି ଜାଣିଥିବୁ ଆ ଜାଣିନାଇ ଆ ଜାଣି ନାହାନ୍ତି ଟାଟା ନାମକ କମ୍ପାନୀ ଜାଣି ନାଇଁ ଆଜ୍ଞା।
ଆଚ୍ଛା ଆଚ୍ଛା।
ଆଉ ସବୁ ଜାଗା ବୁଲିବା ପାଇଁ ଆପଣଙ୍କ ଘର ପାଖରେ କଣ କଣ ଜାଗା ଅଛି ସବୁ ବୁଲିବା ପାଇଁ?
ଆଉ ସାମ୍ କାରି ଡନ୍ ଆଜ୍ଞା।
ଆଚ୍ଛ ଆଚ୍ଛା ହେଟା କୋଉଠି ହୁଏ? ହେଟା କୋଉଠି?
ଏଇପାଁ ସେ ଯୋଉ କାଲା ସେଇପଟେ
ଆଚ୍ଛା ଆଚ୍ଛା ଆଉ ସବୁ
ଆପଣ ବୁଲି ଆସିବେନି ଆଜ୍ଞା?
ଆଚ୍ଛା ଆଉ ଆପଣଙ୍କର ସେପଟେ ଧାନ ଯୋଉ ଚାଷ କରାଯାଏ ନା କରାଯାଏନି
ଆୟ
ଧାନ ଚାଷ କରାହୁଏ ନା କରାହଯାଏନି
ଥାନ ଚାଷ ଆଜ୍ଞା ହୁଏ
ଆଚା ଏତେ କେମିତି କଣ ହୁଏ ଧାନ ଚାଷ ସବୁ ଟିକେ କହିପାରିବେ
ଫାଷ୍ଟ ଧାନ ତସନ୍ଦି ଫାଷ୍ଟ ଆଜ୍ଞା ତାପରେ ଧାନ କୁ ତଳା ଧାନକୁ ପକେଇବେ ଗଜା କରିବେ ଗଜା କରିକି ଧାନ ପିନ୍ଛିିବେ ତାପରେ ଧାନ ଇଏ ହେଇ ସାରିଲା ପରେ ହେଲା ତାପରେ ରୁଇବେ ରୁଇ ସାଇିଲା ପରେ ଆଜ୍ଞା ତାପରେ ଧାନ ଫଳେଇଲା ତାପରେ କାଟିକି ଯ ଧାନା ବିକି ପୁର ଯବି ଆଉ
ତ ସବୁ ମେସିନ୍ କରନ୍ତି ନା ଲୋକ ନିଜେ କରନ୍ତି ବଳ ହଳ ଦନ ନେଇକି
ଏଇ ମିସିନ୍ ରେ ତ ଆଜ୍ଞା ଆଉ
ଆଚ୍ଛା ଆଚ୍ଛା ତାହେଲେ ଆଉ କିଏ ବଳଦରେ ହଳ କରୁନାହାନ୍ତି
ନାଇଁ ଆଜ୍ଞା ବରେ ବଳଦରେ ହଳ କରନ୍ତି ଯେହେତୁ ବହୁତ ପରିଶ୍ରମ ଲୋକ ଆଜ୍ଞା।
ଆଉ ଆପଣଙ୍କର ପର୍ବପର୍ବାଣି କଣ ପାଳନ କରାଯାଏ ସେ ପଟେ?
ହଁ
କଣ କହି
ମକର ଆତର ଆଜ୍ଞା। ଆଜ୍ଞା। ଆଜ୍ଞା।
କୁହନ୍ତୁ ମକର କିପରି ପାଳନ କରାନ୍ତି ଆପଣ?
ଆମ ମକର ଯାତ ହୁଏ ଆଉ ଆଜ୍ଞା। ସବୁ ସାର୍ଟ ପ୍ୟାଣ୍ଟ ପିନ୍ଧି କି ଆଜ୍ଞା ଯାଆନ୍ତି ମକର ମେଳା ଗତି ଆଜ୍ଞା।
ଆଚ୍ଛା।
ସେଠି କଣ କଣ ସବୁ ହୁଏ? ନାଚ ଗୀତ କିଏ କଣ ଡ୍ରଇଂ। କିଏ ବିଭିନ୍ନ ପ୍ରକାର ସବୁ ହୁଏ ଆଜ୍ଞା ଆଉ। କୁକୁଡ଼ା ନାଚ କୁକୁଡ଼ା। କୁକୁଡ଼ା ଆମର କୁକୁଡା ଅଛି ତିନିଟା ଆଜ୍ଞା।
ଗାଈ ଗୋରୁ ଏସବୁ ରଖିଥିବେ ଆଉ କ୍ଷୀର ପିଅନ୍ତି।
ହଁ।
ତାହେଲେ ଆପଣ କ୍ଷୀର ବ୍ୟବସାୟ କରୁଥିବେ?
ଆଜ୍ଞା।
ଯେହେତୁ ବର୍ଷା ପାଗ ହଉଛି ଆପଣଙ୍କର ଆଜି କଣ ପ୍ଲାନ ଅଛି କରିବା ପାଇଁ?
ଭୁଜିିକରିବୁ ବୋଲି ପ୍ଲାନିଂ ଅଛି।
ଆଛା।
ଆଜି ରଇବାରଟା ବାରଟା ଆଜି ଖାଇ ଆଉ। ମାଉଁସ ଭାତ କରିମୁ ଭାବୁଚୁ ତା ପରେ ଦେଖିଆ ଆଉ।
ଆଛା ଯେହେତୁ ବର୍ଷା ହଉଛି ବାହାରକୁ ତ ଯାଇ ହବନି ଘରେ କରି ବୋଧେ ଆଉ।
ଆୟା
ଆଚ୍ଛା। ଆଚ୍ଛା। ହୁଁ ଘରେ କରିବେ ନା ସାଙ୍ଗମାନଙ୍କ ସହ କରିବେ।
ସାଙ୍ଗ ନାଶ କରିିବ ଆଗେ ଆଉ।
ନା ନା ଆମର ତ ଏଠି ଜଣେ ଚିଣ୍ଟୁ ନାମକ ବ୍ୟକ୍ତି ଅଛି ଆଉ ତାକୁ ଯେତେ ଥର ଯେତେ ଥର କୁହାହଉଛି ଭୋଜି କରିବା ପେଇଁ ସିଏତ ମନା କରଦଉଛି ଆଉ।
ଆଜ୍ଞା! ଳ ସାଙ୍ଗ ପିଲା ଗୁରେ ଅଛି ସିଏତ ତ ମନା କରୁଚି ଭୁଜି ଭାତ ଶୁଲିଆ ଆଉ।
କିଏ କ
ଇଏ ସୋମ୍ୟା। ମୋ ସାଙ୍ଗ ପିଲା ଗୁରା ସିଏ କହୁଚି ଭୁଜି କରିଆକୁ ସିଏତ ଭୋଜି କରୁନାହାନ୍ତି ଆଉ। ଜମାଆଉ ଆଚ୍ଛା ଆଚ୍ଛା ସୋମ୍ୟା ନାମକ ବ୍ୟକ୍ତି। ଆଜ୍ଞା ବ୍ୟାଚ ଭୁଜି କରିବା କଥା କେମ ସିଏ ମନା କରିଏ ନେଇ କି କଁ
ହଁ ଆମର ବି ସେଇ ଚିଣ୍ଟୁ ନାମକ ବ୍ୟକ୍ତି
ଯେତିକ ସବୁ ଅଳସୁଆ ଗୋଷ୍ଟି। ଆଉ ସିଏ ମନା କରୁଛନ୍ତି ସିଏ ଆମେ କ ଆଜ୍ଞା ଭୋଜି କରି ପାରୁନୁ କୋଉ ଦିନଠୁ। ସକାଳୁ ସିଏ ଏପର୍ଯ୍ୟନ୍ତ ଉଠି ନାହାନ୍ତି ତ ସିଏ ଆଉ ଭୋଜି କଁ କରିବେ। ଆଜ୍ଞା!
ହଉ ଆଜ୍ଞା ଆପଣ କେବେ ଆସନ୍ତୁ ଗଞ୍ଜାମ ଆଡେ ବୁଲିକି ଯିବେ। ଭଲ ଭଲ ଜାଗା ଅଛି ଏଠି ଜଳପ୍ରପାତ ଅଛି ଝରଣା ଅଛି। ଭୋଜି କରିଆ ପାଇଁ ଜାଗା ବି ଅଛି।
ଆଜ୍ଞା!
ହଉ ଆଜ୍ଞ ଆପଣଙ୍କ ସହ କଥା ହେଇକି ଭଲ ଲାଗିଲା।
ଆଜ୍ଞା ଆଜ୍ଞା!